ଗୁଡ୍ ଇଭିନିଙ୍ଗ।
କଁ କରୁଛ।
କଣ। ତମେ ସିଗ୍ରେଟ ମୁଣ୍ଡ ଫୁଣ୍ଡ ମାଡ ହେଇ ଯାଇଛି କି ମଜାକ କରୁଛ। ତଣ୍ଟି ଟାକୁ ଧରିକିନା ଚିପି ଦେବି ଖାଇଛ କଣ?
ନାଇଁ ରୁଟି।
ଉଁ ରୁଟି କଁ ଖାଲି ଶୁଖିଲେ ରୁଟି ଖାଇଛ କଁ ଜେଲ ରେ କଏଦି ତମେ।
ହଁ।
ଆଉ ନା। ଭଲ କଥା ଆଉ ରୁଟି କଣ ଖାଇଛ କହୁନା ତରକାରୀ କ୍ଷୀର ଡାଲି ଭଜା ଶାଗ।
କ୍ଷୀର ତ ମୁଁ ହାତ ମାରେନି ମୁଁ ଖାଲି ଖାଲି କ୍ଷୀର ତ ମୁଁ ହାତ ମାରେନି।
ଏମିତି କି।
ଏ ଛୋଟବେଳେ ମତେ କଣ ହୁଏ କହିଲେ ମାନେ। ମୋ ଜେଜେମା ହେଲା ସଦାବେଳେ ହେଲା ମାନେ ମମି କୁ କହିବ ଆଉ। ତାକୁ କ୍ଷୀର ଦେ କ୍ଷୀର ପିଇବ ହେଲା। ମୁଁ ତ କ୍ଷୀର ପିଏନି ହେଲା ମାନେ କ୍ଷୀର ପିଏନି କଁ ପାଇଁ କହିଲ ସର ଯଦି ପାଟି ଟି କି ମାନେ ଜିଭକୁ ଟିକେ ମାନେ ଲାଗି ଗଲା ମୁଁ ସେଇଠି ବାନ୍ତି କରିଦିଏ। ହେଲା। ତ ସିଏ ମତେ ଏଁ ଜେଜେମା କହିବା ତାକୁ କ୍ଷୀର ଦବା ପାଇଁ ସେ ମତେ ଦବ ମୁଁ ପିଇବିନି ହେଲା ଜେଜମା ତାପର ତା ତା ପରେ ତାକୁ ଗାଳି କରିବ ଗୋଟେ ଛୁଆ ଟାକୁ କ୍ଷିର ପିଏଇ ପାରୁନୁ ଗୋଟେ ଇଏ କରିପାରୁନି ସିଏ କରିପାରୁନୁ ଗୋଟେ। କ୍ଷୀର କହୁଚି ତୋତେ ଡେଲି ଦେବା ପାଇଁ ଗୋଟେ କ୍ଷୀ ଦଉନୁ ଇଏ କରନୁ ସିଏ କରନୁ ହେଲା।
ହୁଁ।
ଏ ଖାଲି ଖାଲି ଟାରେ ସୁୁକିଲା ସୁୁକିଲା ଟାରେ ଡେଲି ଡେଲି ଗାଳି ଶୁଣିବ ମୁଁ ଘରକୁ ଯାଇିଛି ମାନେ ସେ ଗାଳି ଶୁଣିବ କ୍ଷୀର ପାଇଁ।
କି ତମ ମ ତମ ମା।
ହଁ।
ଓହୋ। କ୍ଷୀର ତମେ ତାହେଲେ ପିଅନି ମୁଁ ବି କ୍ଷୀର ପିଏନି ଯେ।
ଆଉ ଉଁ ମାନେ ହଲିକ୍ସ ଫଲିକ୍ସ ଗୋଳେଇ ଦେଲେ କି କଁ ମାନେ ଇଏ ସିଏ କରିଦେଲେ ହଁ ପିଇଦେଲି ଯଦି। ନହେଲେ ଖାଲି କ୍ଷୀର ତ ଭାଇ ଜମା ହାତ ମାରିବାର ନାଇଁ ମୋର।
ଓ ହଁ ଭଲ କଥା। ହଁ ହଁ। ଆଛା ଗୋଟେ ମୋର ଡାଉଟ ଭୁବନେଶ୍ଵର ରେ ମାନେ ଏ ଟ୍ରାଫିକ ଜାମ କଁ ପାଇଁ ବର୍ଷା। ତାହା ଟାଇମ ରେ। ଭୁବନେଶ୍ଵର ରେ ଏତେ ମାନେ। ଟ୍ରାଫିକ ଜାମ୍ କଣ ପାଇଁ ବର୍ଷା ହେଲେ?
ବର୍ଷା ହେଲେ କଥା ନାହିଁ ବର୍ଷା ହେଲେ ବର୍ଷା ହେଲେ କୋଉଠି ଯେ ନର୍ମାଲ ବି ସେମିତିରେ ଟ୍ରା ଫିକ ଜାମ୍ ହୁଏନି
ହଁ ହୁଏ ଯେ ଯାହେଲେ ବି ବର୍ଷା ହେଲେ ଟିକେ ଅଧିକା ହୁଏ ମୁଁ କହିବି କମ୍ପାଇ ହୁଏ ଖାସ କରିକି ଯଦି ରୋଡ଼ ସାଇଡ଼ ରେ କିଛି ଗୋଟେ ଛକ ଜାଗା ମିଳିଗଲା ଛକ ଜାଗା ଯଦି କିଛି ଥିବ ଗଲା ତ ଆଉ ଟ୍ରାଫିକ ଜାମ୍ ହବ ତ ଆଉ। ଆରେ ଏଇ ଯୋଉ ମନେ ଅଛି ଆମେ ଗୋଟେ ଜାଗାକୁ ଯାଉଥିଲେ କଫି ପିଇବା ପାଇଁ? ସେଇ ଯୋଉ ତୁମେ ଯୋଉଠିକି ନେଇକି ଯାଅ ମତେ। ହ୍ୟାଲୋ କଫି ପିଇବା ପାଇଁ ସେ ଯୋଉ କିଟସ୍କୋୟାର ଆଡ଼ ଗୋଟେ ଜାଗାକୁ ନେଇକି ଯାଅନି ମତେ।
ଆଗରୁ ଯୋଉଠିକି ନେଇ ଯାଉଥିଲି।
ହଁ ଯ ଚକୋଲେଟ ସିରପ ହବା ପକେଇକି ଯିଏ ଦିଏ।
ହଁ ହଁ।
ହଁ। ସିଏ ଏବେ ସେ ଦୋକାନ ତାଙ୍କର କୋଉଠି ଦେଲେ ନା ଦେଇନାହାନ୍ତି?
ହଁ ଦେଇ ସାରିଲେଣି।
କୋଉଠି ଦେଇଚନ୍ତି ମତେ ନେଇକି ଯିବ ତ ମୁଁ ତାଙ୍କ କଫିକୁ ଭାରି ମିସ୍ କରେ ତାଙ୍କ କଫି ମତେ ଭାରି ବଢ଼ିଆ ଲାଗେ।
ହୁଁ ହଉ ମୋ ଅଫିସ ପାଖରେ ମୋ ଅଫିସ ପାଖରେ ହିଁ ଖୋଲିଚି ମୁଁ ଡ଼େଲି ତ ସେଠିକି ଚାଲି ଯାଉଚି।
ହଁ ସେମିତିଆ କଫି ମାନେ କଣ କହିଲ ମୁଁ ଚାହିଁଲେ ବି ମତେ କୋଉଠି ଗୋଟେ ମିଳୁନି ନା ମୁଁ ନିଜେ ବନେଇ ପାରୁଚି।
ଓ ହୋଉ ଆ
ହୁଁ ନେଇକି କେବେ ଗୋଟେ ମତେ ଯିବ ଟିକେ ଆଉ ପିଇବା ଟିକେ କେମିତିଆ କେମିତି ଏବେ କଣ ବନଉଛନ୍ତି କି ସେ ସିରପ୍ ପକେଇବନି ମତେ କି ଚକଲେଟ୍ ସିରପ୍ ଜମା ଭଲ ଲାଗେନି।
ହୁଁ ହଉ।
ହୁଁ ଆଉ ଆଜି ବର୍ଷା ହେଇନି ସିଆଡ଼େ?
ନା ବ।
ଓ ଭଲ କଥା ଆଉ। ସିଗରେଟ ଟାଞ୍ଚୁ ସେଥିପାଇଁ ରୁମ୍ ରେ ବସିକି ଆଉ।
ଦେଖିଥିଲ ଟାଣିଥିନି?
ତମେ କହିଲ ବା ଟାଣୁଚ ବୋଲି।
ଓ ହୋଉ ଆଉ ଆଜିଠୁ ଭଲସେ ଟାଣିବି ଆଉ। ମାନିତ ଗଲା କିଛି ତ କହିବନି ଆଉ।
ମୁଁ ହେ ହେ ହେ ହେ ଇଏ କି କଥା।
ଅର୍ଡର କରିଦିଅ ଗୁଟେ ବ୍ଲିଙ୍କିଟ ରୁ।
ହୁଁ ହୁଁ। କରିକି ଦେଖା ମୁଁ ବି ଦେଖିବି କେତେ ସାହସ କରିକି ଦେଖା। ମୁଁ ବି ଦେଖୁଚି କେମିତି କରୁଚ ତମେ।
ହୋଉ ଆଉ ରୁହ ତାହେଲେ।
ହଁ। ଖାଲି ଅର୍ଡର ହେଇଥିବ୍ ବ୍ଲିଙ୍କିଟ ରୁ ତାପରେ ଦେଖିବ। ଚିହ୍ନିବ ମତେ କିଏ।
ତମକୁ ତ ମୁଁ ଏବେବି ଚିହ୍ନିଚି।
ହଁ ତମେ କହିକି ଦେଖ। ଅର୍ଡର ଟା କର ଅର୍ଡର ଟା ହେଇସାରୁ ତାପରେ ମତେ ଜାଣିବ କିଏ।
ଜାଣିଚି ପା ଆଉ କେତେ ଜାଣିବି ଯେ?
ସିଏ ଗୋଟେ ଏବେ ତ ତମେ ମାନେ ଭଲ ପାର୍ଟ ଟା ଜାଣିଚ।
ହୁଁ ତାପରେ
ଖରାପ ଖରାପ ବି ଅଛି, ମୋ ଚିଆ ସିଡ୍ ଟା ସରି ଯାଇଛି ଆର୍। ତାକୁ ଅର୍ଡର କରିବି ଗଲେ, ତୁମ ବ୍ଙ୍କିକିଟ ରେ ଭଲ ମିଳୁଛି ଯେ। ଅର୍ଡର କରିବି ଆଉ ଗଲେ ଆଉ। ଗୋଟେ ମିଳୁଛି ଦୁଇଶହ ଗ୍ରାମ ନା ଶହେ ଗ୍ରାମ ବାଲା ଟା ପଚାଶ ଟଙ୍କା ନା ପଞ୍ଚାବନ ଟଙ୍କାରେ।
ହୁ ହୁଁ।
ଆଠୁ ତାକୁ, ଆଁ
ଫଲଫାର୍ମ
କଣ?
ହୋଲ ଫାର୍ମ ର?
ସେଟା କାହାର ମୁଁ ଭୁଲି ଯାଇଚି, ବଟ୍ ହଉଚି ମିଳୁଚି।
ହୁ ହୁ।
ହଁ ଅଁ। ମୁଁ ଟିକେ ପିଉଚି, ସବୁବେଳେ ପିଏନି ଯେ ବେଳେ ବେଳେ ଟିକେ ପିଏ ଆଉ।
ମୁଁ ପିଏ। ମାନେ ଯେତେବେଳେ ଯାଏ ଥାଏ ମୋ ପାଖରେ ପିଏ, ତାପରେ ସରିଗଲା ପରେ ଭୁଲିଯାଏ। ତାରେ ପୁଣି କେବେ ଇଚ୍ଛା ହେଲେ ଟିକେ ପିଏ।
ଓ ହ। ନାଇଁ ମୁଁ ସରିଗଲେ ବି ନେଇ ଆସେ, ମତେ ଭଲ ଲାଗେ ଟିକେ ପିଇବା ପାଇଁ। ଟିକେ ଏନର୍ଜଟିକ ଏନର୍ଜିଟିକ ଫିଲ୍ ହୁଏ।
ଓ ହୋ।
ହୁଁ ଦୁର୍ ବଳ ହେଇଗଲିଣି ତ, ମୁଁ ଝଡି ଯାଇଛି ଆଉ ଦେଖିବ ରହ ଦେଖିବ ମାନେ ଝଡି ଯାଇଛି ମାନେ କଁ କି ପତଳା ହେଇଯାଇଛି ପୁରା, ମୁଁ ଟିକେ ଆଗ ଅପେକ୍ଷା ଟିକେ ମାନେ ଝଡି ଯାଇଛି। ଗାଁ ରେ ରହିକିନା ବି, କି ଗାଁରେ ଅଛି ବୋଲି ସେମତି ଦେଖାଯାଉଛି କେଜାଣି। ତୁମେ ଦେଖିଲେ ଭଲ କହିପାରିବ।
ହଉ।
ମୋ ଜେଜେମା ଆକଚୁଆଲି ମୋତେ କହୁଥିଲା, କହିଲାକି ଆଉ
ଖାଇଯିବ ଆଉ।
ହଁ ଜେଜେମା କହିଲା ଆଉ ଏଇଠିକି ଆସିଲା ପରେ ଶୁଖିଗଲୁଣି ଆଇଲା ବେଳକୁ ପୁରା ଗୋଲୁ ମୋଲୁ ହେଇକି ଆଇଥିଲୁ। ମୁଁ କହିଲେ ହ ହଉ ଆଉ ହେଲା ଆଉ।
ଟୁ ହେଇକି ଚାହିଁଥିଲା ମଲି ପକେଇଲା।
ହଁ ହଁ ସେଇ ସେଇ ଏକା କଥା।
ହୁଁ।
ହୁଁ।
ମୋଲୁ କୁ ତ ଖାଲି ବୁଲିଯିବା ଜାଣିଛ ତ
ମୋଲୁ ଉପରେ ଟିକେ ମୋ ଅଧିକାର ଟା ବେଶୀ। ମୋର ଗୋଟେ ମାନେ କଣ କହିଲ? ମୋର ଗୋଟେ ଅଛି କି ଏମ୍ ଦୁନିଆରେ ସବୁ ଜିନିଷ ଚେଞ୍ଜ୍ ହେଇଯିବ। ବଟ୍ ମୋଲୁ କେବେ ଚେଞ୍ଜ୍ ହବନି, ମୁଁ ଯାହାବି କଲେ ସେ ଚେଞ୍ଜ୍ ହବନି।
ସେଥିପାଇଁ ହେଲା ଯେତା ଯାହା ଇଚ୍ଛା ଯେତେବେଳେ ଇଛା କ
ମୁଁ ଟିକେ ତାକୁ ଟିକେ ନିଜର ଭଳିଆ ଟିକେ ବେଶ୍ ଭାବିଦିଏ, ମୁଁ ଭାବେନି ତାକୁ କିଛି କହିଲା ଆଗରୁ ମୁଁ ଭାବେନି କି ସେ ମୋ କଥାକୁ ଖରାପ୍ ଭାବିବ ରାଗିବ ମୋ ଉପରେ ଚିଡିବ। ଥାଆନ୍ତି ନା ଲୋକ ଜଜ୍ କରନ୍ତି।
ମୁଁ କଥାରେ ତ ମୁଁ ଖରାପ୍ କେବେ ଭାବେନି। ଟାଇମ୍ ନଦେଲେ ତ ଯେତେଯାହା ହେଲେ ମୁଡ୍ ତ ଅଫ୍ ହବ ନା ନାଇଁ।
ହଁ ହବ, ହବ। ତ ନା ଥ। ଅ- ଆ- ଅ -ଆ। ଅ -ଆ ନ କହିକି, ତ ଥ ଆଡେ ପଲେଇଲନି। ଓଃ ବାହାରେ କି ବଢିଆ ଲାଗୁଛି।
ଖାଲି ଯୋଉଗୁଡା କହୁଛ ଖାଲି ସତ ହେଇଯାଉ ଭଲ ହବ।
କୋଉ ଜିନିଷ ଟା?
ଯୋଉଟା କହିଲ।
ହଁ ମୁଁ ତ କହିଲି। ଆଉ ଆଜି ସନ୍ଧ୍ୟାବେଳେ ମୋ ମାମୁଁ ଆସିଥିଲେ। କହିଲେ ନା ବାହାଘର କଣ କରିବାନି, କରିବା। ଏଟା ଗୋଟେ କଥା।
ହୁଁ ଏବେ ତ ଛୁଆ କୁଦିଲାଣି ଆଉ।
ଏ
ମୁଁ କହିଲି ଏବେ ତ ଛୁଆ କୁଦିଲାନି ଆଉ।
ନାଇଁ ଛୁଆ କୁଦିବା ପାଇଁ ଟାଇମ୍ ଅଛି ଆହୁରି ଦି ବର୍ଷ ଖଣ୍ଡେ ଏବେ ଭାଇର ବାହାଘରଟା ହବ ଦି ନଭେମ୍ବର ରେ।
ଦି ବର୍ଷ କହିଲ।
ହଁ। ବର୍ଷେ ଦି ବର୍ଷ ନୁହଁ, ବର୍ଷେ ବର୍ଷେ ଦେଢ ବର୍ଷ। କାହିଁକି ନା ମୋ ଭାଇର ବାହାଘର ହେଲେ ଉଁ ଏ ଆପରେ ହେଲା ବର୍ଷେ ଯାଏକେ ବାହାଘର ହେଇପାରିବନି ଗୋଟେ ଘରୁ ବର୍ଷେ ରେ ଥରେ ହିଁ ବାହାଘର ହେଇପାରିବ।
ବାପ୍ ପରେ।
ହଁ ପରା। ତ ଭାଇର ନଭେମ୍ବର ରେ ହବ ଦେନ୍ ଆର ନଭେମ୍ବର ଯାଏ ମୋର ହେଇପାରିବନି।
ମାନେ ବର୍ଷେ ଭିତରେ ତମେ ମୋ ମୁଡ୍ କୁ ମାନେ କେ ଏଥର ଖରାପ୍ କରିବ ମୁଁ ଭାବୁଛି ତାହେଲେ।
ହିଁ- ହିଁ -ହିଁ -ହିଁ- ହିଁ।
ଜାଣିଛି ବାହା ହେଇ ସାରିଲା ପରେ ତ ମୁଁ ଗୋଟେ ମାନେ ମାଇଣ୍ଡରେ ନେଇଯିବି କି ହଁ ବାହାଘର ହେଇଗଲା ଆଉ କଥାବାର୍ତ୍ତା ହେଇପାରିବିନି କି କଣ।
ନା -ନା ତା ମାନେ ନୁହଁ କି ମାନେ କିଛି ହବନି ଫେବୃଆରୀ ଆଡକୁ ନିର୍ବନ୍ଧ ହୋଇ ହେଇଯାଇ ପାରିବ।
ଯାହା ବି ହଉ।
ହୁଁ ହୁଁ।
ସେତେବେଳେ ଯାଏ ତ ଭାବିବି ନା ମୋର ହକ୍ ଅଛି ଟିକେ କଥା ହେବା ପାଇଁ କିନ୍ତୁ ହେଲା ଜାଣିଗଲେ ଭାବୁଚି ବସି କେତେଥର ମୁଡ଼ ଡେଲି ଗଲେ ମୋ ମୁଡ ଖରାପ ହବ ଭାବୁଚି।
ନା ନା କିଛି ଗୋଟେ ଆମେ କରିବା ଭଲ ଗୋଟେ କିଛି ଗୋଟେ କରିବା।
କିଛି କରିବନି ମୁଁ ଜାଣିଚି ତମେ ତମ ହାତରେ ଯଦି କି ତମେ ମାନେ ଯଦି ନିଜେ କିଛି କରନ୍ତ ସତ କଥା କହୁଚି ଏତେ ମୁଁ ହେଲା କଣ କଇଲ ମୋ ମୁଡ ଏତେ ଅଫ୍ ହୁଅନ୍ତାନି ମୁ ଚିଡ଼ି ମାନେ ଚିଡ଼ ଚିଡ଼ ହୁଅନ୍ତୁ।
ମୋ ମାଆ ଡାକିଲାଣି ମୁଁ ରଖୁଚି।
ହୁଁ
ବାଏ ବାଏ।